ହାଲୋ ହୁଁ ଭାଇ ଶୁଭୁଚି ହଁ ଭାଇ ଶୁଭ ସନ୍ଧ୍ୟା ମୋ କଥା ଠିକ ସେ ଶୁଖୁଛି ଆପଣଙ୍କୁ ନାଇଁ ଏଇ ବସିଥିଲି ତମ ଫୋନ ଏଇ ବସିଥିଲି ତମେ ଫୋନ କଲ ଏଇ କଥା ହଉଚି ଆଉ କୁହନ୍ତୁ।
ହଁ ତ ଭୁଲି ବାଲି ଗଲଣି ଆଉ ପଚାରୁ ନାହାନ୍ତି। ଟିକେ ଟିକେ କଲ୍ କରି କଥା ଆଉ ଏବେ ତ ଆଉ କଲ୍ ଫଲ୍ କରୁ ନାହାନ୍ତି।
ହଁ ହାଲୋ।
ଆରୁଚନ୍ତି ଆଜ୍ଞା ଏ କଣ କରୁଚନ୍ତି ଟିକେ ଭଏସ ଟି କଟୁଛି ଆପଣଙ୍କର। ଆଜ୍ଞା ମୁଁ ତ ଅଛି ନଈ ତଳେ ଆଜ୍ଞା।
ହଁ ହୋ କୋଠି ନଈ ତଳେ ବର୍ଷା ହଉଚି ତମ ସାଡେ?
ବର୍ଷା ହଉଚି ଆପଣଙ୍କ ସାଡେ ହଉଚି ନାଇଁ
ହଁ ଝିପି ଝିପି ହଉଚି ଏ ଘଣ୍ଟେ ଦେଢ ଘଣ୍ଟା ହେଲା ହଉଚି ଆଉ କମୁଛି ଯଏ ହଉ ଚି ଏ ଆଉ ଆଉ କୁଆଡେ ସଞ୍ଜ ବେଳେ କୁଆଡେ ଆଉ ଯିବାର ଅଛି ବୁଲାବୁଲି?
ବୁଲାବୁଲି ଆଉ କୁଆଡେ ତ ଯିବାରେ ହେଇନି କୁଆଡେ ଯିବାକୁ ଇଛା ହଉନୁ। ଆଉ ଘରେ ଟିକେ ବରା ଫରା ଟିକେ ଛାଣିକି ଖାଇବା କଥା ଇଛା ହଉଥିଲା ଘରେ କହିଚି କରୁଛନ୍ତି ଖାଇବା ଦିଟା ଆଉ।
ଆଛା ଆଉ ଭଲ ମୁଁ ନା ଡାକିଥାନ୍ତି ତମକୁ ଆସ ଟିକେ ହେଇଟିକି ଯାଇଥାନ୍ତେ। ବାଦେବୁ ନହେଲେ ଜୈପୁର ଟିକେ ଖାଇ ଖାଇ ଦିଇଆଇଥାନ୍ତେ ଆଉ ତମେ ତ ଘରେ ଖାଉ ଚ ଆଉ କଣ ତମକୁ ଆଉ ଡାକିବୁ ଆମେ?
ହଁ ଯିବା ନହେଲେ କା ବର୍ଷା ଟିକେ ଛାଡୁ ନହେଲେ କହିବ ଯିବା ଖାଇଦେଇ ଦିଟା ଆସିବା ଆଉ।
ହଉ ହଉ ଆଉ ସବୁ କଣ ଖାଜି ଖାଇଥିଲୁ?
ଖାଇଥିଲୁ ଆମର ତ ଓ ଓଡି ଓଡ଼ିଆ ଘରର ଲୋକ ଆମେ। ଆମର ତ ପଖାଳକୁ ଲୋ ପଖାଳ ନଖାଇକି ରହିପାରିବୁନୁ ଆଉ ଦିନେ ଡ୍ୟୁଟି ସାରିକି ଆସୁ ଆସୁ ବାରଟା ହେଇଗଲା। ବୁଝିଲେ। ଆଉ ତାପରେ ଆଜ୍ଞା ଦିଟା ବେଳେ ଖାଇଲୁ।
ଦିଟା ବେଳେ ପଖାଳ ଏତେ ଡେରିରେ ଖାଇଲେ।
ଏଁ ଲେଟ୍ ହେଇଗଲା ଚଣ୍ଡିଖୋଲ ଛକରୁ ଆସୁ ଆସୁ ଡ୍ୟୁଟି କରିକିରି ହେଇଗଲା ଦିଟା ସା ସାଢେ ଟା ଖଣ୍ଡେ ହେଇଗଲା ଘରେ ପହଞ୍ଚୁ ପହଞ୍ଚୁ ହେଇଗଲା ସାଢେ ସାଢେ ବାରଟା ଆଉ ଘରେ ଟିକେ ଉଁ ଗାଧୁଆ ପାଧୁଆ କରି, ପଖାଳ ଦିଟା ଖାଇଦେଲୁ ଆଉ।
ଭଲ ହେଲା, ଆଉ ପଖାଳ ଖାଇଲା ପରେ ଆଉ କଣ
ପଖାଳ, ତା ସହିତ ଆମର ରହିଲା ଶାଗ ଭଜା ଆଉ ବଡି ଆ ବ ବଡିଚୁରା ଆଉ ବିଲାତି, ବିଲାତି ଆଳୁ ଆମର ଚକଟା, ମାନେ ଭର୍ତା।
ଭଲବା, ବ ଆ ବ
ଆଜ୍ଞା ଆ ଆପଣ ଖାଆନ୍ତି ନା ନାଇଁ?
ହଁ ମୁଁ ଖାଏ, ମୁଁ ଆଉ ପଖାଳ ତ ଏଇ ଯୋଉ ବର୍ଷା ଝିପଝିପି ହଉଥିଲା, ପଖାଳ ଏତିରେ କଣ ଖାଇବି? ଥଣ୍ଡା ଫଣ୍ଡା ଧରିବ କାଳେ ଜର ଫର ହବ, ସେଥିପାଇଁ ଗରମ ଖାଇବୁ। ଗରମ ଆଉ ଡାଲି, ଆଉ ହଉଛି ଛୁଇଁ ତରକାରୀ, ଆଉ ହଉଛି ଆମର ଆଳୁ ଭର୍ତ୍ତା। ଭର୍ତ୍ତା ଆଉ, ଏଇଆ ଆଉ, ଏତିକି ଖାଇଯିବୁ, ଖାଇକିରି ଖାଇକି, କାମ ସରିକି ଶୋଇଥିଲୁ, ଶୋଇଥିଲୁ ଉଠିଲୁ ଏଇନା ଆଉ, ଆଉ
ଆଜ୍ଞା।
ତମେ ଆଉ କୁଆଡେ, ବର୍ଷା ତ କୁଆଡେ ଯାଇ ନଥିବେ ଆଉ ଏଇନା, ନା ସେଇ ସେତିକି ପଖାଳ ଖାଇକି ଅ ଛନ୍ତି, ନା ଆଉ ଗରମ ଖାଇନାହାନ୍ତି?
ନାଇଁ ଗରମ ଖାଇବାକୁ ଇଛା ହେଲାନି, ଦିଟା ବେଳେ ଖାଇଲୁ, ଆଉ ଭୋକ କରିବ? ଆଉ ଭୋକ କଲାନି ଆଉ
ଏଇନା ବୋଧେ ଭାବୁଚ ଟିକେ ଘରେ ଯୋଉ ବରା ସେ ମାନେ ରଖିଛ ଆମର ଆୟୋଜନ ମାନେ, ଏଇ ବୋଉ ଛାଣିବେ ସେ ଟିକେ ଖାଇ, ଛଣା ଛଣି ଉପରେ ଖାଇବେ ବୋଧେ ଆଉ
ଆଜ୍ଞା ପାଗ ଦେଇଛି ଟିକେ, ବରା ଫରା ଟିକେ ଖାଇଲେ ଭଲ ଲାଗିବ ଆଉ।
ଆଉ ହଉ ବହୁତ ଭଲ, ଆଉ ତମେ ଛଣା ଛଣି କରୁଚ, ଆମ ପାଇଁ ଦିଟା ଆଇଁଲେ, ଆମେ ଟିକେ ଖାଆନ୍ତୁ ନା ନାଇଁ, ସେ ଘର ବରା ଟିକେ ଭଲ ଲାଗେ ଆମକୁ, ହଁ ଆମେ ଟେ ପସନ୍ଦ ସେ ବରା, ଏ ଦୋକାନ ବରା ଆଉ ସେରା କଣ ଭଲ ଲାଗୁଚି, ସେରା ଖାଲି ସୁଜି ଖାଲି
ନାଇଁ ଆଉ ଗୋଟେ କଥା ଶୁଣନାହାନ୍ତି, ଏ ବରା ଖାଇବା ଦ୍ଵାରା କିଛି ନାହିଁ, ଏ ଦେହ ଖରାପ ହଉଚି, ଏ ଯୋଉ ବାହାର ଜିନିଷ ଖାଇବେ ଫାଷ୍ଟ ଫୁଡ ହଉ, କି ବରା ହଉ, ସେ ଜଳଖିଆ ଦୋକାନ ଆପଣ ଖାଇବେ ତେଲ ଗୁରା ବହୁତ ଦିନରେ ରହୁଚି, ଦେହ ଖରାପ ହବାର କାରଣ ହେଲା
କେତେ ଦିନି ରଖି ଦେଇଚନ୍ତି?
ଆଜ୍ଞା, ସେ ଖାଦ୍ୟ ଖାଇଲେ ଅ, ଆଜ୍ଞା। ଘର ଜିନିଷ ଖାଇଲେ ଦେହ ଭଲ, ଆଜ୍ଞା।
ହଁ ଭଲ ଯେ, ମୁଁ ସେଇୟା କହୁଛି ନା, ଏତେ ଦିନି ପରେ ଗୋଟେ ଘରେ ବରା ଛାଣୁଚ, ଆମକୁ ଗୋଟେ କେତେବେଳେ ଡାକୁୁନ, ହେଲେ ଟିକେ ଦିଟା ନେଇଆସ ନେଇ ଆସନ୍ତ ଜରିରେ ପୁରେଇକି, ଆମେ ଟିକେ ଚାକଣ ଯାଇ ଖାଆନ୍ତୁ, ଘରେ ତ କେହି କରିବାକୁ ସେଇଭଳିଆ ନାହାନ୍ତି ନା, ଯିଏ ସବୁ କରୁଥିଲେ। ଏବେ କରିବାକୁ ସବୁ, ବଜାର ଯିବା କିଣକି ନେଇଆସିବା, ଆମେ ଖାଇଦବା। ଆଉ କିଏ କରୁନାହାନ୍ତି, ମନେ କରି ଆଣିବେ ନା ନାଇଁ, ଆମେ ପୁଣି ତମ ଉପାସରେ ପୁଣି ରହିଯିବୁ।
ଆଜ୍ଞା, ନା ନେଇକି, ଆଜ୍ଞା, ଯଦି ନ ଆଣିଲେ ଆପଣଙ୍କୁ ଫୋନ କ କରିବା, ବ ବାଯେପୁର ଯିବା ଦିଟା ବରା ଖାଇକି ଆସିବା ଆଉ।
ହଉ ହେଲା ଆଉ, ମୁଁ ବି ଏଇନା ବାହାରିଥିଲି। ଚାଲି ଚାଲି ଯାଉଥିଲି, ଯାଇକିରି ସେ ଯୋଉ ଗୋଟେ ସେ ହଉ ଆଉ। ଏଇ ଆମର ଏଣ୍ଡୁଅ ଘର ପାକୁରୁ ଫେରିକି ପଳେଇ ଆଇଲି। ଯୋଉ ଟିକେ ଟିକେ ଟିକେ ବର୍ଷା ଫୁଣି ଝିପିଝପି ଟିକେ ଜୋରେ ହେଲା ମୁଁ କହିଲି ନାଇ ଯାଉଛି ପଳେଇବି, ମୁଣ୍ଡ ଫୁଣ୍ଡ ତିନ୍ତିବ, ଥଣ୍ଡା ଧରିବ, ଜର ହବ, ହେଇ ଯାଉଚି ଘରକୁ ପଳେଇବି ବସିବି, ହେଟୁ ତମେ ଲଗେଇଲ, ମୁଁ କ ଟିକେ କଥା ହେଇଯିବା ଆଉ, ଭଇଆ ଆଉ। ଆଉ ସବୁ କଣ ତମ ସାଙ୍ଗସାଥି ଖବର କଣ କୁହ? କାଲି କ ବାହାଘର କୋଉଠି ନିମନ୍ତ୍ରଣ ହେଇଥିଲା ଯାଇଥି ଥିଲ କି ନାହିଁ, କଣ କେମିତି?
ହୁଁ କାଲି ଗୋଟେ ବାହାଘର ଥିଲା ଆଉ ଯାଇଥିଲୁ। ଆଜ୍ଞା ଏଇ ଆମ ଘର ପାଖରୁ ଦଶ ପନ୍ଦର କିଲୋମିଟର ହବ ବୁଝିଲେ? କ କଉଡ କଲ ଗ୍ରାମ ଆମର ଯାଜପୁରରେ ଯାଉଛି।
ହୁଁ ତାଙ୍କ ପାଇଁ କଣ ଉପହାର ନେଇକି ନେଇ ଯାଇ ଥିଲା ନା ଏମିତି ସେ ନିମନ୍ତ୍ରଣଇଥିଲା ଖାଲି ଖାଇକିରି ପଳେଇ ଆସିଲେ?
ସାଙ୍ଗ କହିଥିଲେ ଆମେ ଯାଇଥିଲୁ ଏ ଫଟୋ ଫ୍ରେମ ଗୋଟେ ନେଇଥିଲୁ ଆଉ ଫୁଲ ତୋଡ଼ା ଗୋଟେ ନେଇଥିଲୁ।
ହଁ।
ଆଉ ଦେଇକିରି ଦେଇକି ମୁଁ ଫଟୋ ଉଠେଇକି ଖାଇ ପିଇକରି ଆସିଲୁ ଆଉ ଚିକେନ ମାଛ ସବୁ କରିଥିଲେ ଆଉ ମଣ୍ଡପରେ ବାହାଘର ହଉଥିଲା ଆଜ୍ଞା।
ଖାଇଦେଇଯାଇଛନ୍ତି ସାଧା କିଛି ଆଉ ଖାଇନାହାନ୍ତି ଖାଲି ଯୋଉ ମାଛ ଚିକେନ ସବୁ ଖାଇଦେଇ ଯାଇଛନ୍ତି?
ହୁଁ ଏଇ ସାଧା ହେଇଥିଲା ନା ସାଧା ପନିର ହେଇଥିଲା ପନିର ମୁଁ ଟିକେ ଭଲ ପାଏନି। ଆଉ ବା ମତେ ମତେ ଟିକେ ପନିର ନାଇଁ ଆଇଁଷ ପ୍ରିୟ ଲୋକ ନୁହେଁ ଆମର ସାଧା ପଖାଳ ଭାତ ଖାଇଲେ ଚଳିବ, ପନିରିଟା ଟିକେ ମୋତେ ଭଲ ଲାଗେନି ଆଉ ଖିରି ଖିରି ଖାଏ, ଖିରି, ପାମ୍ପଡ, ମିଠା, ସବୁ ଖାଇଲି।
ହଁ, ଆଉ ଭଲ ହଁ, ହଁ।
ହଁ, ଆପଣ ଆଉ କୁଆଡେ ବୁଲାବୁଲି କରି ଯାଇଛନ୍ତି। ନା ଯାଇନାହାନ୍ତି?
ନାଇଁ ଆଉ ବୁଲାବୁଲି ତ ଦେଖୁଛ ଏଇ ଯୋଉ ଉଁ, ଉଁ। ମୁଁ, ମୁଁ, ବର୍ଷା ହଉଛି କୁଆଡେ ବୁଲିବାଉ ଆଉ ଏଇନା ସାର୍ଟ, ଫ୍ୟାଣ୍ଟ ତିନ୍ତିବ ଏଇଟା ଶୁଖିବନି। ଗମରା ଗନ୍ଧେଇବ, ଲାଇନ୍ ତାର ରେ ଜାଣିଛ ଆମର କଣ ବିଦ୍ୟୁତ ମାନେ ଯାଉଛି, ଆଉଛି। ଆଉ ଶୁଖିବ କୋଉଠି, ସେ ଆଉ କେମିତି ଉଁ, ଉଁ। ଗଳେଇ ଗାଲେଇ ପିନ୍ଧିଦେଲେ ଗଲା ଆଉ, ନସୁକିଲେ ଏଗୁରା ଗମରୀୟ ଗନ୍ଧେଇବ ଆଉ, ସଫା କରିବାକୁ କିଏ। ତୁ କିଏ ଅଛି। ଯ ଆମେ ବି ଆମେ ଯାହା ସବୁ କରିବୁ, ଘରେ ତ ଯା ଘାରେ ତ ଯୋଉ ସମସ୍ୟା ଆମର। କି ହଁ ମୋ ଘରେ ଗୋଟେ ଅଛି, ସବୁ କରି କରିଦିଅନ୍ତା ଆମେ ପିନ୍ଧିଲୁ ତାକୁ ଫୋପାଡିଲୁ, ସିଏ ତା ସଫ ସଫା କରିବେ ଶୁଖେଇବେ ତାଙ୍କ କଥା ସିଏ ବୁଝିବେ।
ଆଜ୍ଞା।
ଆଉ ଆଉ କୁହାନ୍ତୁ ଆଉ କଣ?
ଆଉ କହୁନାହାନ୍ତି, ଆଉ ଆପ୍ କଣ ଆପଣ ଆଉ କୁଆଡେ କାମ, ଫାମ ଆଜ୍ଞା।
ଏଇ ଯୋଉ ବସ୍। ଏଇ ଯୋଉ ବର୍ଷା, ଫର୍ଷା ହେଲା ତମ ସାଡେ କଣ ବିଲ, ବାଡ଼ି ଠି ପାଣି ଠିକ୍, ଠାକ ହେଇଛି। ନ ନାଇଁ ନା କିଛି ଅସୁବିଧା ହେଇଛି?
ପାଣି ପୁରା ବିଲ ବାରୀ ରେ ଫୁଲ୍ ହେଇଯାଇଛି।
ବିଲ୍, ବିଲ, ବାଡି ରେ ଫୁଲ୍ ହେଇଛି ପାଣି ଚାଲିଥିବା କମ କୁ ମାନେ ଲୋକ ଟିକେ ଆଉ। ଠିକ, ଟାକ୍ ତାଙ୍କୁ ସୁବିଧା ହେଲା, ନା ଅସୁବିଧା ହଉଛି?
ଅସୁବିଧା କଣ ଆମର ଲସ୍ ହେଲା ଆମେ କାକୁଡି ଲଗେଇ ଦେଇଥିଲୁ। ଆଉ କଣ କହିଲେ କଣ ବର୍ଷା ହବନି କାକ୍। କାକୁଡି ଲାଗିଲା, ପୋଟଳ ଆଜିି ବାହାରିଥିଲା ତିରିଶ କିଲେ ଭଳିଆ।
ଲୋକଙ୍କ କଥାରେ ଲୋକଙ୍କ ହାତରେ କଣ ବର୍ଷା। ନ, ମେଘ ଅଛି ସେଏ ଯେତେବେଳେ ଯାହା କଣ କହିବେ ସେଟା ହବ।
ଆମେ କାକୁଡି ଟା ବାହାରି ଆସିଥିଲେ ଯେତିକି ବାହାରିଥାନ୍ତା ହେଇଯାଇଥାନ୍ତା, ଇଏ ଜମା ପଟ୍। ହଁ, ଯମା ଦଶ କୋଡିଏ ବୁଟା ଲଗେଇଥିଲୁ। ଭଲକିରି ହେଇଥିଲା ତାର ଆଉ ପାଣି ପାଣି ପାଣି ହେଇ ବର୍ଷା ହେଇଗଲା ଲଗାତ। ତା ଦି, ଦି ଦିନି ନାଁ
ସେ ପାଣି ଟିକେ ତମେ ଜଗାରଖା କରିଚୁ ଟିକେ ଜଗାରଖା କରି ହାଣିଦେଲେନି।
ଜଗାର ଏକାଥରେ ପାଣି କଣ ସେ ବା ମୂଳରେ ପଇଲା ପାଣିରୁ ଅଧିକା ହେଇଗଲା ଗଛକୁ ଆଉ। କାକୁଡି ଗଛ ଟିକେ ପାଣି ଦବ ପାଣି ମୂଳରେ ଅଧିକା ହେଇଗଲେ ସେ ମରିଯିବ ଅ
ତାହେଲେ କାକୁଡି ସବୁ ଦେଖା ଦେଖି ଲଗା ଲଗି ବାପା ହେରା କିଏ କରିଥିଲା ନା ତମେ କରୁଥିଲ ନା ଭାଇ କରୁଥିଲେ?
ନାଇଁ ନାଇଁ ମୁଁ କରିଥିଲି ବାପା ଟିକେ ସାହାଯ୍ୟ କରୁଥିଲେ ଆଉ।
ଯାହା ହଉ ଭଲ ଆଉ ତଥାପି ବିଲବାଲି ବିଲବାଡ଼ କି ଆଉ ଧାନ ଫାନ ଚାଷ କଣ ଠିକ ଠାକ ହବ ନା ନାଇଁ ତମକୁ କଣ ଲାଗୁଛି?
ହଁ ତ-ତ-ତଳେ ତ- ତଳି ତ-ତ-ତଳି ପକା ହେଇଛି।
ଯାହା ହେଉ। ହଁ ତଳି ପକା ହେଇଛି ତ ଆଉ କଣ ଆମ ସାଥେ ତ ସିଆଡେ କଣ ତଳି ପକେଇଲେଣି ମୁଁ କହିଲି ଯା ପାଣି କରଦେଲେ ହବନି ମରୁଡି ପଡିବ ନାଇଁ ହବ। ଟିକେ ଅପେକ୍ଷା କରିବାକୁ ପଡିବ ସମୟ ଅପେକ୍ଷା ନ କଲେ ହବନି ବାଡେଇ ଛାଟି ହେଲେ କଣ ହବ କି। ତା ସମୟ ହେଲେ ସେ ବର୍ଷା ହବ। ତମେ କହିବ ନାଇଁ ବର୍ଷା ହୁଁ ଖୋଜୁଛ ତମ ଖୋଜେଲେ କଣ ଯଦି ବର୍ଷା ହେଇଯାଆନ୍ତା। ସବୁ କାମ ତ ହେଇଯିବ ଠିକ ଠାକ ରେ।
ହୁଁ ନାଇଁ ସେମିତି ହେଇପାରିବ।
ଅପେକ୍ଷା କର ଅପେକ୍ଷାର ଫଳ ମିଠା ବ୍ୟସ୍ତ ହୁଅନି। ଆ ଚାଲିଛି ସେମିତି ଆଉ ଆଉ କଣ କୁହ?
ଆଁ ତମ ଗାଁ ଖବର କଣ ଭଲ ସବୁ?
ହଁ ଗାଁ କଣ ସେମିତି ଚାଲିଛି ଆଉ ଭଲ ମନ୍ଦ ସେମତି ଚାଲିଛି ସବୁ ଗାଁ ତ ସେମିତି ଭଲ ମନ୍ଦ ଚାଲିଛି ଆଉ କଣ ଆଉ ଆମେ ଆଉ କଁ ହଁ ଗାଁ ପିଲା ସବୁ ଅଛନ୍ତି। ଯେଝା ଯେଝା କାମରେ ଯେଝା ଯେଝା କିଏ କଣ ସବୁ ବିଲ ବାଡି ଯାଉଛନ୍ତି ଆଉ କିଏ କାମ ପାଇଁ କିଛି ଜଣ ପଚାରୁଛନ୍ତି ଭାଇ ଗୋଟେ କାମ ଟିକେ ବୁଝ ଆମେ ଟିକେ ଯିବୁ ଘର ବହୁତ ଅସୁବିଧା। ଆଉ ପଇସା ପତ୍ର ମୁଁ କହିଲି ହଉ ଦେଖିଆ ସେମିତିଆ କାମ ମିଳିଲେ ତମକୁ କଇବି ତମେ କଇଦେଲେ ହବ। କ କୋଉଠି କମ ପଇସା ଦଉଚ ତମେ ଯାଉଥିବ ଭାଇ ଏମିତିଆ ଜାଗା ବୁଝିଲ ଆମକୁ ଭଲ ଲାଗୁନି। ହଁ ଏଣ୍ଡୁ ଗୋଟେ ତ କାମ ଗୋଟେ ବୁଝି ଆସିଥିଲା କଣ କହୁଛି କହୁଛି ତିିନ ଚାରି ଦିନିଟିକେ ଅପେକ୍ଷା କର।
ଏଣ୍ଡୁକି ହଉଚି ଯ-ଯଛା ବାବୁଙ୍କ ପୁଅ ନା କିଏ?
ହଁ ହଁ ହଁ ହଁ ଜାଣିଛନ୍ତି ହଁ ସେଇ ହଁ ହଁ ହଁ ସେଠି ଘର।
ପିଲା ପିଲା ଆଉ କଣ ପିଲା ଭଳିଆ ଅଛନ୍ତି ସେ ତ ଖରାପ ବାଟକୁ ପଳେଇଲେ ଆଉ କଣ କରିବା।
ଆଉ କଣ ଆଉ କଣ ଆମ ଖରାପ ବାଟକୁ ଗଲେ ଆମେ ପୁଣିଆ ବୁଝେଇବା ଦାୟିତ୍ଵ ଆମର ନା ଆଉ।
ହୁଁ ବୁଝୁନାହାନ୍ତି ଏଇ କାଲି ରାତିରେ ରାତିରେ ଗଲେ ଫିଷ୍ଟ ଖାଇବାକୁ ଯୋଉ ଆମର ଫିଷ୍ଟ ହଉଚି ବାହାଘର ବାହାଘର ଭୋଜି ଖାଇବାକୁ ଗଲେ ହେ ଆସିକିରି ଘରେ ସୋ ଇଏ ଉଠି ପାରୁନାହାନ୍ତି ପେଟ କଣ ହଉଛି, କହିବା କଥା ଯେତିକି ଆପଣ ଖାଇକି ହଜମ କରିପାର ହଜମ କରିପାରିବେ, ସେତିକି ଖାଇବା ଦରକାର ନା ଆଉ। ଆପଣ ତେଲ ମସଲାକୁ ଟିକେ ଜଗିକି ଖାଇବାକୁ ପଡିବ।
ନାଇଁ ସେ ବା ଆଜିକାଲି ହଉ କିନ୍ତୁ କଣ କହିଲ ଛୁଆଳିଆ ନା କେମିତି ମାନେ ଆମେ ଖାଇଦବୁ ଅଧିକା ଖାଇବୁ। ଅଧିକା ଖାଇଦବା ତେଣିକି ଯ କଣ ଝାଡା ହଉ କି ବାନ୍ତି ହଉ କିି ଡାକ୍ତରଖାନା ଯିବାକୁ ପଡିବ ସେ ସେଗୁଡା କିଛି ଦେଖୁନାହାନ୍ତି। କିନ୍ତୁ ଆମର ତାପରେ ଦେହ ଖରାପ ହେଲେ ଆମେ ପଇସା ଖର୍ଚ୍ଚ ଆମର ହବ ବାପା ବୋଉ ଟେନସନ ସିଏ ବୁଝୁନାହାନ୍ତି। ଆଉ ତମ କି ବୁଝିବ କେତେ ଆମର ଯେତିକି କର୍ତ୍ତବ୍ୟ ଆମେ ସେତିକି ବୁଝେଇବା। ଆଉ ଆଉ କଣ କୁହନ୍ତୁ ଭାଇ?
ଆଉ ଆଉ ଘରେ ଖବର କଣ ଘରେ ସନ୍ଧ୍ୟା ଫନ୍ଧ୍ୟା ଦେଇ ସାଇଲଣି?
ହଁ ଘରେ ସହ ଏଇ ଶୋଇକି ଉଠିଲି ଆଉ ସନ୍ଧ୍ୟା ସବୁ ଯୋଉ ବାସନ କୁସନ ସବୁଯାକ ଧୁଆ ହେଲା। ଉଁ ଲୁଗାପଟା ଧୁଆ ହେଲା। ଧୋଇକି ସୁ ସନ୍ଧ୍ୟା ଦେଇକି ଏଇ ବସିଥିଲି ତମେ ତ ଫୋନ କଲ ମୁଁ କହିଲି ଆ ଦେଖିବା ଟିକେ କଥା ହେଇଯିବା। ଆଉ ତମେ ଏଇନା ଆସୁନାହାନ୍ତି ଆସୁନାହାନ୍ତି ଯିବା ଟିକେ ବୁଲି ଆସି ଆସିଲେ କଣ ଟିକେ। ବରା ଫରା ନହଲେ ପକୁଡି ଫକୁଡି ଟିକେ ଖାଇଆସନ୍ତେ ନା ଆସିବ ନା ଆସିବନି?
ଆ ଆଜ୍ଞା ମୁଁ ଯାଉଛି ଯାଉଛି ଆପଣ ଥାଆନ୍ତୁ ଘରେ ଯାଉଛି। ଟିକେ ରଖନ୍ତୁ ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା।
ହଁ ହଁ ଶୁଭ ସନ୍ଧ୍ୟା।